ହଲୋ ଆଜ୍ଞା ଭାଇ ଆପଣ କଣ କରୁଛନ୍ତି?
ଭଲ ଅଛନ୍ତି?
ହଁ ଭାଇ ଭଲ ଅଛି। ଆପଣ?
ହଁ ମୁଁ ବି ଭଲ ଅଛି। ଆଉ କଣ କରୁଛନ୍ତି? ଖାଇବା ପିଇବା ହଁ ଖାଇବା ପିଇବା ତମର ସରିନି ଟିଫିନ ଖାଇଥିଲି। ଆଉ ଘରେ ସବୁ ଭଲ ଅଛନ୍ତି? ମା ବାପା ଭାଇ ଭଉଣୀ।
ହଁ ହଁ ସମସ୍ତେ ଭଲ ଅଛନ୍ତି।
ହୁଁ ଆଉ ତମର ସେଆଡେ ବର୍ଷା ହୋଉଛି?
ହ ହଁ ବର୍ଷା ହଉନି ଜୋର ସେ ଗରମ ହୋଉଛି। ଯେମିତି ଗୁଳଗୁଳ କରେ ନା। ଏମତି ଖରା ମାନେ ବିଶେଷ ର୍ଷା ହଉନଥିବ କିମ୍ବା ବର୍ଷା ହଉନଥିବ କିନ୍ତୁ ଗୋଟେ ଗୁଳଗୁଳ ଟାଇପର ଥିବ ମୌସମ
ଗରମ ହୋଉଛି। ହଁ ହଁ ବୁଝିପାରିଲି ବୁଝିପାରିଲି।
ଏମିତି ହୋଉଛି ଆଉ।
ହଁ। ହଁ।
ଏମିତି ଗୁଳ ହୋଉଛି ଗରମ ହୋଉଛି ବେଶୀ।
ଏଇ ଭଳିଆ ହେଲେ କଣ ହବ ବିଭିନ୍ନ ପ୍ରକାର ଚର୍ମ ରୋଗ ବାହାରେ ବୁଝିଲେ ନା ଏଇ ସମସ୍ୟାରେ ଏଇ ପାଗ ହେଲେ ବୁଝିଲେ? ସେଥିପାଇଁ ଏଇ ପାଗରେ ଯେତେ ପାରିବ ସେତେ ଭଲରେ ପାଣି ପିଇବାକୁ ପଡିବ। ତାପରେ ନିଜ ବଡ଼ିିକି ହାଇଡ୍ରେଟ୍ ରଖିବା ପାଇଁ ଲୋସନ ଲଗେଇବାକୁ ପଡ଼ିବ।
ଗୁଲକୋଜ୍ ପାଣି ବିଶେଷ କରି ପିଅ ନ୍ତୁ ଲେମ୍ବୁ ପାଣି କରି ପିଅନ୍ତୁ ଯେମିତି ଦେ ପେଟ ଟା ଥଣ୍ଡା ରହିବ। ଦେହ ଟା ଟିକେ ଶାନ୍ତି ଲାଗିବ।
ହଁ ଠିକ୍ ଲାଗିବ ହୁଁ।
ଫ୍ରି ଲାଗିବ।
ଆଉ ତମେ କଣ କର କଣ ନାଇଁ ସବୁ?
ଏମତି ପଢାପଢି ଚାଲିଛି ଆଉ କଣ କରିବା।
ପଢାପଢି କରୁଛନ୍ତି ଆଛ ପଢାପଢିରେ କୋଉ ସବଜେକ୍ଟ ଟା ଆପଣଙ୍କୁ ସବୁଠୁ ଭଲ ଲାଗୁଛି?
ହୁଁ ବା ମୁଁ ତ ଓଡ଼ିଆ ଅନର୍ ସହଜେ ତୁ ଆମର ଟିକେ ହିଷ୍ଟ୍ରି ଉପରେ ଟିକେ ବେଶୀ ଭଲ ଲାଗେ ମତେ ଆଉ।
ଆଚ୍ଛା ହିଷ୍ଟ୍ରୀରେ ସବୁଠୁ ଭଲ ବ୍ୟକ୍ତିତ୍ଵ କାହାର ଆପଣଙ୍କୁ ଲାଗେ? ଆକବର ବାର୍ବର ରାଜା କୌଣସି ରାଜା କୌଣସି ମନ୍ତ୍ରୀ କିଏ ଗୋଟେ ଆପଣଙ୍କର ମାନେ ଭଲ ଚାହିତା କିଏ ପର୍ସନାଲିଟି ଥିବ କିଏ ଭଲ ଲାଗିଛନ୍ତି ଆପଣଙ୍କୁ?
ଭଲ ଲାଗେ ତାଙ୍କ ନାଁ ଟା ତାଙ୍କର ମନେ ପଡୁନି। ହ ଗୋଟେ ଅଛି ମୋ ପାଇଁ ଗୋଟେ ଜଣଙ୍କ ଗୋଟେ ରାଜା ନା
ଆଚ୍ଛା ସିଏ କଣ କରିଥିଲେ? ସେ କୋଉଠି କଣ ତ ଉପଲବ୍ଧି ତାଙ୍କର କରିଥିଲେ ମନେ ଅଛି?
ନା ମନେ ନାଇଁ ମୋର।
ଆଚ୍ଛା ଆଚ୍ଛା ଆଉ ତମକୁ କଣ ଭଲ ଲାଗେ ସବୁ କୁହ।
ଏମିତି ଘରେ ରହିବି ରୋଷେଇ କରି ବାପା ମାଙ୍କୁ ବାପା ମା ହେରିଙ୍କୁ ଦବାକୁ। ଆଉ ଘର କାମ କରିବାକୁ ଘର ମାନେ ଗାଁରେ ରହି ପିଲା ଟିକେ ମସ୍ତି କରିବାକୁ, ମତେ ଏଇ ସବୁ ଭଲ୍‌ ଲାଗେ ଆଉ, ବେଶି ହଷ୍ଟେଲ୍‌ ଲାଇପ୍ ତ ମାନେ ଭଲ ଲାଗେ ନା, ଇଚ୍ଛା ହୁଏ ସବୁବଳେ ଗାଁ କୁ ଆସିବାକୁ। ଗାଁ ରେ ଆସି ଗାଁ ରେ ମାନେ ଯଉ ସବୁ ମାନେ ଗାଁ ମୌସୁମ୍ ଟା, ଆପଣ କଉଠି ରୁହନ୍ତି ଗାଁ ରେ ନା ସହରରେ?
ମୁଁ ବେଶୀ ସ--ରରେ ନାଇଁ, ବେଶୀ ଗାଁ ରେ ନାଇଁ।
ଗାଁ ରେ ଆସି, ମାନେ ସାଙ୍ଗମାନଙ୍କ ସ--ତ ଯାଇକି ବୁଲିବାକୁ ଖଟି କରିବାକୁ ଆଉ ଯେମ୍ତି ପୋଖରୀରେ ନଈ----କୁ ପଳେଇ, ସାଙ୍ଗ ହେଇକି ବାସ୍‌ ଗାଧା ଗାଧି କରିବୁ ବୁଲିବୁ। ପହଁରା ଯେମ୍ତି ନଈରେ ଆମେ ଯେ----------ପହଁରା, ଆପଣ ପହଁରା ଶିଖନ୍ତି।
ନା ମତେ ଏକ୍ଚୁଆଲି ପହଁରା ଜଣା ନାହିଁ ଏତେ।
ସାଙ୍ଗମାନେ ସବୁ ବୁ ଏଇ ସବୁ କରିବା, ବେଶୀ ମାନେ ମର ଇଛା।
ଆଚ୍ଛା, ପାଣିରେ ପହଁରିଲା ଳକୁ ଡ଼ର ଲାଗେନି?
ଡ଼ର ତ ଲାଗେ ନିଶ୍ଚିତ, କିନ୍ତୁ ଲାଇପ୍ ସେପ୍ ପାଇଁ ପହଁରା ଶିଖିବା ଟା ନିହାତି ଜରୁରୀ।
ପାଣିରେ ମତେ, ବେଶୀ ପାଣି ମାନେ ବହୁ ଡ଼ର ଲାଗେ ବୁଝିଲେ ନା। ପାଣି ଜାଗା ଆଉ ବେଶୀ ହାଇଟ୍ ଜାଗା, ମତେ ଏଗୁଡ଼ାକୁ ବହୁତ୍ ଡ଼ର ଲାଗେ। ବୁଝିଲେ, ପାଣିରେ ଡ଼ର ଲାଗେ, ପାଣିରେ କାଳେ ମାଛ ଥିବ। କୁ--ର ଥିବ, କାମୁଡ଼ି ଦବ ସାପ ଥିବ। ଗୋଡ଼ରେ ବାଜିବ, ଏଇଭଳି ଭାବିକି ମତେ ହୁତ୍ ଡ଼ର ଲାଗେ।
କୁମ୍ଭୀର କୁ ଡ଼ରିବା ନିହା ଦରକାର୍। କିନ୍ତୁ ମାନେ ଯଉ ଯଉ ଜାଗାଟା ରେ ରିକ୍ସ୍ ଅଛି, ଯେମ୍ତି କୁମ୍ଭୀର ଅଛି। ଆମେ ସେ ଜାଗାକୁ ନ ଯିବାଟା ହିଁ ପାଇଁ ଠିକ୍, ଆଉ ବାକି ରହିଲା ଯଉ ପାଣି। ପାଣି ମାନେ ଗଭୀର ଜାଗାଟା କୁ ଆ--କୁ ନ ଯିବାଟା ହିଁ ଠିକ୍। ଆମେ ଯଉ ଜାଗାରେ ଯେମ୍ତି ଆମେ ପାଣିରେ ଛିଡ଼ା ବା, ଯେମ୍ତି ଆମ ପାଦଟା ପାଇ ପାରୁ---ବ। ବୁଝିଲେ କି, ଆମେ ବେଶୀ ଗଭୀର ସ୍ଥାନକୁ ଯଉଠି ସୁଅ ମାଡ଼ ହଉ--ବ। ମାନେ ସେ ଜାଗାକୁ ନ ଯିବାଟା ହିଁ ଠିକ୍, ସେ ଜାଗା ଟା ବିପଦ ଅଛି ନା ଆମେ କାହିଁକି ସେ--କି ଯିବା।
ଆଉ ଗୋଟେ କଥା କହୁଚି। ପାଣିରେ ଯଉ ତମେ ପ--ରୁଚ, ବୁଝିଲ ନା ତମେ ଏଇଟା କେବେଠୁ କେମିତି କ'ଣ ଶିଖିଲଣି? ଆଗୁରୁ ଶିଖିଚ ନା ବର୍ତ୍ତମାନ କିଛି ଦିନ ହେଲାଣି ଶିଖିଚ? ଆଉ ପାଣିରେ ପହଁରୁଚ ତମେ, ମାନେ ପାଣିରେ ମୁଁ ଶୁଣିଚି, ପାଣିରେ ପହଁରିଲା କୁଆଡ଼େ ବହୁତ୍ ମାନେ ଏନର୍ଜି ଦରକାର୍ ହୁଏ। ତମେ ଚାଲିବ, ଗୋଟେ କିଲୋମିଟର୍ ଚାଲିଲେ ଯେତିକି ଲାଗେ। ପାଣିରେ, ଅଳ୍ପ ଦୂର ବି ମାନେ ପହଁରିଲେ ସେତିକି କିମ୍ବା ତା ଠୁ ଅଧିକ ଏନର୍ଜି ଖର୍ଚ୍ଚ ହୁଏ, ଏଟା କଣ ସତ କଥା?
ଦେଖନ୍ତୁ, ମୁଁ ତମକୁ ଗୋଟେ ଉଦାହର ଦଉଚି। ମାନେ
ସହରୀ ପିଲା ହଉ, ମାନେ ବଡ଼ ମାନେ ହୁଅନ୍ତୁ ସେମାନେ କ'ଣ ବେଶୀ ଚାଲିବାକୁ ମାନେ ଗାଡ଼ି ନା, ତାଙ୍କର ଘନା ମାନେ ଗୋଟେ ଗାଡ଼ି ବସ୍ ଏ ବସ୍‌----ସେ ବସ୍‌ ଏ ଗାଡ଼ି ନ----ଲା ସେ ଗାଡ଼ି, କି ସିଏ ମାନେ ଜାଗାରୁ ଆଉ ଗୁଟେ ଜାଗାକୁ ପଳେଇ ଯାନ୍ତି। କିନ୍ତୁ ଗାଁ ଲୁକ ମାନେ କ ମାନେ ତାଙ୍କର ଗାଡ଼ି ରେ ସୁବିଧା ନଥାଏ ଯେହେତୁ ସେମାନେ ଚାଲିକି ଯିବାକୁ ପସ କରନ୍ତି, ତାଙ୍କ ପାଦ ଆପଣଙ୍କୁ ଲାଗେ ଯେ ଟା ବିନ୍ଧୁଚି ଆମେ ଏତେ ବା ଚାଲି ପାରିବାନି। କିନ୍ତୁ ସେମାନଙ୍କର ଅଭ୍ୟାସ ଥାଏ ସେମାନେ ଚାଲିକି ପଳାନ୍ତି କାହିଁକିନା ତାଙ୍କର ମାନେ ଗାଡିର ସୁବିଧା ନଥାଏ ଯେହେତୁ ସିଏ ଚାଲିକି ତାଙ୍କର ଯିବା ଆସିବା ଦ୍ଵାରା ହିଁ ତାଙ୍କୁ ମାନେ ଠିକ ଲାଗେ ତାଙ୍କୁ କଷ୍ଟ ହୁଏନି ଠିକ୍ ସେ ବୋଲି ଆମେ ମାନେ ଯୋଉ ପାଣିରେ କହିଲେ ଏନର୍ଜି ଦରକାର ମାନେ ଯୋଉମାନେ ପାଣିରେ ମାନେ ଛୋଟବେଳୁ ଯେମିତି କିି ମାନେ- ଉଁ କାରବାର ନଥିବ ସେମାନଙ୍କୁ ସେଇଭଳିଆ ଲାଗେ କିନ୍ତୁ ଆମେମାନେ କଣ ପାଣିରେ ଯେମିତି ନଈ ଏପଟ ସେପଟ ହଉ କିମ୍ବା ଗୋରୁ ଗାଈ ହଁ ହଁ ଆଗରୁ ସି କିଛି ଆମେ ମାନେ ଅଳ୍ପ ଅଳ୍ପ ପାଣିରେ ଛୋଟ ଛୁଆ ମାନେ ଆମେ ଖେଳୁ ପାଣି ରେ ମାନେ ପହଁରା ଏବେ ଯେତେବେଳେ ବଡ ହେନୁ ଆମେ ଅଧିକ ପାଣିକି ହିଁ ଆମକୁ ବି ଭୟ ଲାଗୁନି ପରାଶ ଦେଖିବାକୁ ଆମକୁ ସୁବିଧା ହଉଛି ଛୋଟ ବେଳୁ ପାଣିରେ ଆମେ ଖେଳି ଚାଲିଛୁ।
ଠିକ କଥା ଠିକ କଥା
ଜାଣିଛ ନା ବୁଢା ପହଁରା ଯେମିତି ପାଣି ଭିତରେ ବହୁତ
ଭିତରେ ପୁରା ବୁଡିିକିନି ନିଶ୍ୱାସ ଏଇଥିପାଇ ବହୁତ ମାନେ ଅଭ୍ୟାସ ଦରକାର ନାଇଁ କି ବୁଢା ପହଁରା ଟା ପାଇଁ। ଅଭ୍ୟାସ ବହୁତ ମା ମାତ୍ରାରେ ଦରକାର। ଆମେ ତ ତମେ କହିଲା ଭଳିଆ ଆମେ ତ ପାଣିରେ ମାନେ ବାଥରୁମ ରେ ହି ଗାଧେଇବାର ଶିଖିଲୁ। ନଦୀ କୂଅ ପାଣି ଏଗୁଡାକ ଦେଇ ଦେଖି ପାରିଲୁନୁ ବୁଝିଲ ନା। ସେଥିପାଇଁ ପାଣି ବୋଲେ ଗୋଟେ ଗୋଟେ ମନରେ ଭୟ ରହିଯାଇଛି ଆଉ ତମେ ଯେମିତି କହିଲ ଚାଲି ବେଶି ଚାଲା ବୁଲା ନାହିଁ। ହଁ ମୁଁ ଚେଷ୍ଟା କରୁଛି ତଥାପି ଦିନକୁ କମ ସେ କମ ଗୋଟେ କିଲୋମିଟର ଚାଲା ବୁଲା କରିବି ବୁଝିଲ ନା। କାରଣ ନ ଚାଲିଲେ ବି ବହୁତ ମାନେ ଶରୀର ପାଇଁ ବି ବହୁତ ଭଲ ନାହିଁ। ନାଇଁ ଏମିତି ନାହିଁ ମୁଁ ଚାଲିବାକୁ ଚେଷ୍ଟା କରୁଛି ବୁଝିଲ ଯାହାହେଲେ ବି ମୁଁ ଚାଲୁଛି। ତଥାପି ବି ମୋ ପ୍ରଫେସନ ଏମିତି ଯେ ମତେ ବେଶୀ ଚାଲିବାକୁ ହିଁ ପଡିବନି ମାନେ ମୁଁ ଚାହିଁଲେ ବି ଚାଲି ପାରିବିନି ବେଶୀ ଦୂର ବୁଝିଲେ ମୋର କାମ ସେମିତି ମତେ ବସିବାକୁ ହିଁ ପଡିବ ଗୋଟେ ଜାଗାରେ ବହୁତ ମାନେ ଏ ଲମ୍ବା ସମୟ ଧରିକି ଗୋଟେ ଦସ୍ ଟା ନରୁ ହିଁ ବସିବାକୁ ପଡୁଛି ସେଥିପାଇଁ
ଛାଡ଼ ତମକୁ ବସିବାକୁ ପଡୁଛି କିନ୍ତୁ ଚେଷ୍ଟା କରିବେ ସକାଳୁ ମର୍ଣ୍ଣିିଂ ଟାଇମ ରେ ସକାଳୁ ଟିକେ ଉଠି ଟିକେ
ବୁଲାବୁଲି କରିବାକୁ ଚାଲିବାକୁ ହଁ ହଁ। ଆପଣଙ୍କର କାମ ହିଁ ତ ସେଇୟା ଆପଣ ବସିବେ ଆପଣ ବା ଆଉ କଣ କରିପାରିବେ।
ହଁ ମୁଁ ସେଟା କରୁଛି। ଚେଷ୍ଟା କରୁଛି କିଛି ମାତ୍ରରେ ଚଲାବୁଲା କରିବା ପାଇଁ ବୁଝିଲ। ଆଉ ଗୋଟେ କଥା ଗାଡି ଅଭ୍ୟାସ ବୁଝିଲେ ନା ଆପଣଙ୍କର କାର ହଉ କିମ୍ବା ବାଇକ୍ ହଉ କି ଦୁଇ ଚକିଆ ଚାରି ଚକିଆ ଯାନବାହାନ ଆପଣଙ୍କର ଅଭ୍ୟାସ ଆ ଗୋ ଗୋଟେଥର ହେଇଗଲେ ସେଇଟା ଟିକେ ପୁଣିଥରେ ମାନେ ଉଁ।
ମଣିଷ କୁଢିଆ ହେଇଯାଉଛନ୍ତି ୟା ଦ୍ଵାରା ଭାଇ ୟା ଦ୍ଵାରା ମଣିଷ କୁଡିିଆ ହେଇଯାଉଛନ୍ତି। ଯାନବାହାନ। ବ୍ୟବହାର କରିକି ଏ ସବୁ ବାହାର ଯାନବାହାନ ବ୍ୟବହାର ଆମେ କରୁଛନ୍ତି ନା ସେ ସବୁ ବା ଦିନକୁ ଦିନ ମାନେ ଗୋଟେ ପରେ ଗୋଟେ ବାହାରି ଚାଲିଛି ଗାଡି।
ହୁଁ ହୁଁ ହୁ ନାଇଁ ତମେ ଯାହା କହିଲ ଠିକ କଥା ଆ କାଲି ଗାଡି ମଟର ବି କମ ଚଲେଇବା କଥା ଏହା ଦ୍ଵାରା ପ୍ରଦୂଷଣର ରାସ ବହୁତ ଅଧିକ ହଉଛି ବୁଝିଲ ନା। କିନ୍ତୁ ଗାଡି ନ ଚଲେଇଲେ ଆମର ଜାତିକି ତେଲରେ ଆମେ ମାସକୁ ଟଙ୍କା ଖର୍ଚ୍ଚ କରୁଛେ ସେଇ ଟଙ୍କାରେ ଆମେ କିଛି ଜଣଙ୍କୁ ସାହାଯ୍ୟ ବି କରିପାରିବା। କି ଆଉ କିଛି ବି-ଇ-ଇ ମାନେ ସେଇଟା ଅନ୍ୟ କୌଣସି କାମରେ ଲାଗିପାରିବ। ବୁଝିଲ ଠିକ କଥା କହିଲ ତମେ। ଚଲା ବୁଲା ଟିକେ ମନୋନିୟୋଜନ କରିବା ଉଚିତ ଆଜି କାଲି। ବୁଝିଲ ଏହା ଦ୍ଵାରା ଆମର ଶରୀରକୁ ବି ଲାଭଦାୟକ ହବ ଆଉ ଆମର ପଇସା ବି ଟିକେ ରହିବ। ତାପରେ ଯୋଉ ସମାଜ ଦୂଷିତ ପରିବେଶ ଦୂଷିତ ବି ସେଇଟା ବି ଟିକେ କମିବ ବୁଝିଲ। ଯା ହଉ ଭଲ କଥା ମତେ ଗୋଟେ ଶୁଣିକି ଗୋଟେ ଖୁସି ଲାଗିଲା ତମକୁ ପହଁରିବା ଟା ବହୁତ ଭଲ ଲାଗେ। ଆମକୁ ତ ପହଁରିବା ଜଣା ନାହିଁ ମତେ ଏମିତି
ନିଜ ଲାଇଫ କୁ ସେଭ କରିବା ପାଇଁ ନିଜ ଜୀବନକୁ ରକ୍ଷା କରିବା ପାଇଁ ନିହାତି ପହଁରା ଶିଖିବା ଆବଶ୍ୟକ। ଯେମିତି ଆମେ ଯାଉଛନ୍ତି ମା ତାରିଣୀ ପୀଠ ଯୋଉ କେଉଁଝର ଲାଇନରେ ଯେମିତି ଯୋଉ ଦେଖୁନାହାନ୍ତି ନା ଆପଣ ଯୋଉ ଗାଧେଇବାକୁ ପିଲାମାନେ ଖେଳିବାକୁ ଯାଇ ଯୋଉ ଝରଣାରେ ଯୋଉ ବୁଡି ଯାଉଛନ୍ତି ସେଠି ନା।
ହୁଁ ଏଇଟା ତ ସତ କଥା କହିଲ ତମେ ମଝିରେ ମଝିରେ ସମାନ ସ୍ତରରେ ବାହାରୁଛି ଏଗୁଡାକ ବୁରା ବହୁତ ସାରା ସମମାଚାର ବାହାରୁଛି। ଖାସ କରିକି ବର୍ଷା ଦିନରେ ଯୋ ଆମର ବୋଲବୋମ୍ ହୁଏ ସେଠି ବି ଲୋକ ଟିକେ ଯଦି ଚିଏ ଯିଏ ମାନେ ଟିକେ ମନ ଧ୍ୟାନ ଦେଇକି ନ କରନ୍ତି କାମ ବ ଯୋ ଗାଧେଇବା ସମୟରେ
ସେମାନଙ୍କୁ ଖୁସି ଲାଗେ ନା ଆମେ ଯୋଉ କହନ୍ତିନି ବୁଢ଼ିକି ଯୋଉ ପାଣି ଉଠାନ୍ତି।
ହୁଁ।
ସେମାନେ ଜାଣିନଥାନ୍ତି ନା ବୁଢୀକି ପାଣି ଉଠେଇଥାଏ ସେଇଠି ଯଦି ପହଁରା ଶିଖିଥାଏ ଯୋଉ ପିଲା ଶିଖିଥିବେ ସେମାନେ ଆରାମ ସେ ଖସି ଆସିବେ ଯଉମାନେ ନ ଶିଖିଛନ୍ତି ଜୀବନ ଚାଲି ଯାଉଛି ନା।
ଠିକ କଥା କହିଲେ।
ହଉ ଭାଇ ଆପଣ କଣ କରୁଛନ୍ତି କରିଥାନ୍ତୁ। ମୁଁ ରଖୁଛି।
ହଁ ହଁ ହଁ ବହୁତ ଭଲ ଲାଗିଲା ତମ ସହିତ କଥା ବାର୍ତ୍ତା ହେଇକି। ହଁ, ଧନ୍ୟବାଦ ରଖୁଛି ହଉ।